ହଁ ଆଜ୍ଞା ନମସ୍କାର୍।
ଆଜ୍ଞା ନମସ୍କାର୍।
କଣ କରୁଚନ୍ତି।
ମୁଁ ଏବେ ଏଇ ପଢୁଥିଲି ଆପଣ।
ଆମର ରୋଷେଇ ବାସ କାମ ରୋଷେଇ ସରିଲା ଏବେ।
ଆଜ୍ଞା ଆଜ୍ଞା। ଆଉ ଅଁ ଆପଣଙ୍କର କଣ ଆଜି ରୋଷେଇବାସ କଣ ହେଇଚି।
ଆଜି ହେଇଚି ମଟର୍ ଆଳୁ ତର୍କାରୀ ରୁଟି ଆଉ ପିଠା। ମିଶୋ ଆପଣଙ୍କର ରୋଷେଇ ସରିଲାଣି।
ହଁ ଆମର ରୋଷେଇ ସଇଲାଣି ତାପରେ ବି ଆଜି ଭୋଜି ଥିଲା ଖାଇଦେଇଛୁ। ଆଉ ଆଁ ରାତିରେ ବାପା ହରିଆ ଚାହା ଖାଇବେ ଏଭଳି ଆଉ।
ହୁଁ ବାହାଘର ଭୋଜ୍
ନାଇଁ ନାଇଁ ଜଣଙ୍କର ଆନିଭର୍ସରୀ ଥିଲେ ସେ ଡାକିଥିଲେ ତ ସେ ଭୋଜି ଆଉ।
ଓହୋ ତମର ଖାଇବା ପିଇବା କାମ ସବୁ ସରିଯାଇଛି।
ଆଜ୍ଞା ଆଜ୍ଞା ମୋର କାମ ସରିଯାଇଛି ଖାଲି ଏବେ ପଢିବି ବାକି ସଇଲା ପରେ ଯିବି ଶୋଇବି ଆଉ ଆଉ କିଛି ନାହିଁ। ଆଜ୍ଞା ଆପଣଙ୍କର ଅଁ ପୁଅ ଝିଅ କଣ ତାଙ୍କର କାମ ସବୁ ସଇଲାଣି।
ନାଇଁ ନାଇଁ ପୁଅ ଏବେ ଟିଉସନ୍ ରୁ ଆସିଲା ଆସିକି ଟିକେ ଖେଳୁଛି ତାପରେ ତାକୁ ଟିକେ ସ୍କୁଲ ପାଠ କରିବ ତାପରେ ଖାଇକି ଶୋଇବ ଆଉ ଝିଅ ଖେଳୁଛି। ଏଇ ଟାଇମ୍ ରେ ଟିକେ ଖେଳା ଖେଳି କରିବେ ସାଢେ ଆଠଟା ହେଲେ ଖାଇବେ। ଖାଇସାରିକି ଶୋ ସିଏ କଣ ଏବେ ଶୋ ଶୋଇବେ ଏତେ ଜଲଦି ଛୁଆ ମାନେ ତ ଏତେ ଜଲଦି ଜମା ଶୋଉନାହାନ୍ତି। କି ସେଇ ରାତି ସାଢ଼େ ଦଶଟା ଏଗାରଟା ନହେଲେ ଶୋଉନାହାନ୍ତି।
ହଁ ହଁ ଛୁଆଁ ହଁ ଛୁଆଙ୍କୁ ତ ଜଲଦି ନ ସେମିତି ଥକା ନହେଲେ ନିଦ ଜଲଦି ଲାଗେ
ନିଦ ଜମା ହବନି ସେ ତ ଖେଳିବେ ଖାଲି ଆଉ ଖେଳୁଛନ୍ତି ଖେଳୁଛନ୍ତି ରାତି ଦଶ ଦଶଟା ଏଇଗାରଟା ଏମିତି କରୁଛନ୍ତି।
ଆଜ୍ଞା ଆଉ ଅଁ ମାନେ ଛୁଆଙ୍କର ପାଠ ପଢା ପଢି
ହଁ ସ୍କୁଲ ଏବେ ତ ଟିଉସନ୍ ରୁ ଆସିଲା ତାର ଖାଲି ଗୋଟେ ପାଠ ଦିଆ ହେଇଛି ତାଙ୍କର ସାହିତ୍ୟ ଦେଇଛନ୍ତି। ସେଇଟା ପାଠଟା କରେଇବି। ସେ ଏବେ ଆଇଲା ସାଙ୍ଗେ ସାଙ୍ଗେ ଟିଉସନ୍ ରୁ ନା ସା ଟିକେ ତା ମାଇଣ୍ଡ ଟା ଫ୍ରେସ୍ ହବା ପାଇଁ ମୁଁ କହିଲି ତୁ ଏପଟସେପଟ ଖେ ଖେଳୁଥା ଟିକେ ଆଉ ପାଞ୍ଚ ଦଶ ମିନିଟ୍ ଛାଡିକି ତତେ ବସିକି ସେଇ ପାଠ ଟା କରେଇଦେଲେ ତାପରେ ତୁ ଖାଇବୁ ଆଉ-ହୁଁ।
ପାଠ ପାଠ ପଢିବା କଥା ନୁହେଁ ନହେଲେ ହେଇ ସିଏ ଆଜ୍ଞା।
ହୁଁ ଛୁଆଁ ରାଜି।
ଆଜ୍ଞା ତାପରେ ସବୁ ମାନେ ଗୋଟେ ଗୋଟେ ହଁ ଗୋଟେ ଗୋଟେ ବାପା ମା ଅଛନ୍ତି ମାନେ ପୁରା ପ୍ରେସର ଦେଇକି କାମ କରେଇବେ ଆଉ ସେ ଜାଣି ପାରିବେନି କି ଏମତି ଛୁଆ ଗୋଟେ ଅଳ୍ପ ଦିନରେ ଆଉ ମାନେ ପାଠ ପଢାରୁ ସେ ପୁରା ବିରକ୍ତ କ୍ତ ହେଇଯିବେ ଆଉ
ବହୁତ ବହୁତ ପ୍ରେସର ଅଛି ଅଇକା ପ୍ରଥମ କ୍ଲାସ ହେଲା ନା ତାର
ସେତେବେଳେ ଛୁଆ ଟିକେ ବୁଝିଲା ଭଳିଆ ହେଇଯାଇଥିବେ?
ହେଇଯାଇଥିବ ତାଙ୍କୁ କିଛି ଜଣା ପ୍ରଥମ କ୍ଲାସ ହେଲା ଏତେ ପ୍ରେସର ଦେଲେ ଛୋଟ ଛୁଆ ସ୍କୁଲ୍ ଯାଉଛନ୍ତି ସକାଳୁ ଉଠିକି ଆସିଲା ବେଳୁ ଆସିକି ପୁଣି ଟ୍ୟୁସନ ପାଠ ସାରିକି ଖାଇ ପିଇଟିକେ ଶୋଇକି ଟ୍ୟୁସନ ଯା ପୁଣିସିଆଡୁ ଆସିକି ସାଙ୍ଗେ ସାଙ୍ଗେ ପଢିବାକୁ ତାଙ୍କୁ ଜମା ଭଲ ଲାଗିବନି ଟିକେ ଖେଳକୁଦ କରି ତାଲେ ତାଙ୍କ ମୁଣ୍ଡ ମାଇଣ୍ଡ ପୁରା ଫ୍ରି ତାପରେ ସେ ଖେଳିବେ ପାଠ ପଢିବେ କି ଯାହା କରିବେ। ବେ ସାଙ୍ଗେ ସାଙ୍ଗେ ତ ସେ କିଛି କରିପାରିବେନି।
ହଁ ନାଇଁ କି କିଛି ସମୟ ଖେଳ କେତେବେଳେ ଚିତ୍ର ଏମିତି ସବୁ ଜିନିଷ। ସେ ରଖିଲେ ଆଉ ସେ ତାଙ୍କ ମନ ଟିକି ପରିବତ୍ରନ ଆଜ୍ଞା ନା କାହାର କୋଉ ପସନ୍ଦ ଅ ସେଇ ଅନୁସାରେ ଆମେ ତାଙ୍କୁ ଶିଖେଇବା ଦରକାର ଆଉ ସେ ଯୋଉ ଯାହାର ଯୋଉ ପସନ୍ଦ ସେଇଟା ଶିଖେଇଲେ ସେ ସେଇ ଦିଗରେ ତାର ଇଚ୍ଛାଟା ବଢିବ। ଏବେଠୁ ଛୋଟ ବେଳୁ ଯଦି ସେଇଥିରେ କାମ କରିବ ବଡ ହେଲେ ହୁଏତ ସେ ଆର୍ଟିଷ୍ଟ ହେଇକି ବାହାରି ପାରନ୍ତି? ହୁଏତ ସେ ଆଉ କିଛି ଏମିତି ହେଇକି ବାହାରି ପାରନ୍ତି ଆଜିକାଲି ତ ଅ ସ୍କୁଲ ମାନଙ୍କରେ ଡ୍ରଇଂ ସେ ମାନେ ଶିକ୍ଷକ ରହୁଛନ୍ତି। କୋଉଠି ମାନେ ଆଟ ର ତ କେତେ ଭାଲ୍ୟୁ ଅଛି? ଆଉ ସମସ୍ତଙ୍କୁ ସେଇଭଳି ସୁଯୋଗ ଦବା ନି ନିହାତି ଦରକାର।
ଆଜ୍ଞା ସିଏ ତାକୁ ଯେ ତେବେଳେ ଯେତେ ମନା କର ଚିତ୍ର କରନି ତାର ପେନ୍ସିଲ୍ କା ଗୋଟେ କାଗଜ ପାଇଗଲା ମାନେ ପେନସିଲ ପାଇଗଲା ସେ ତାର ସେ କୋଉଠି ଭୀମ୍ କଉଁଠି ଯଉଁ ଉଁ ସିଂଘମ୍ କୋଉଠି ହାତୀ କୋଉଠି ଘୋଡା ଏମିତିଆ ସବୁ ସି
ନାଇଁ ନାଇଁ ତାପରେ ଯେ ଯୋଉ ପିଲା ବିଛୁ ଛୋଟ ବେଳୁ ମାନେ ଚିତ୍ର ଫିତ୍ର କରିଥିବେ ତାଙ୍କ ହାତ ଦେଖିବ ସେତେ ମାନେ ଇଏ ହେଇଥିବ। ଅ ମାନେ ଯେ ତାଙ୍କ ଅକ୍ଷର ଟା ବହୁତ ଭଲ ହବ। ମାନେ ଏମତି ଅ ଗୋଟେ ଆମର ଏମିତି ଗୋଟେ ବିଷୟରେ କୁହାହେଇଥିଲା। ମାନେ ଯଦି ଆମେ ଗୋଟେ ଛୁଆକୁ ପାଠ ପଢେଇବା ପାଠ ପଢେଇବା ପୂର୍ବରୁ ଆଗେ ତାଙ୍କୁ କିଛି ଚିତ୍ର କରେଇବା ସିଖେଇବା ଦରକାର ଯେମିତି ଅ ମାନେ ବୃତ କରିବା ହଉ କିମ୍ବା ଯେ କୌଣସି ଧା ମାନେ ଗାରରେ ଏ ଚି ତ୍ର କରିବା ହଉ କି ମାନେ ଯେ କୌଣସି ଚିତ୍ର ଆମେ ଧୀରେ ଧୀରେ ତାକୁ ଶିଖେଇଲେ ତାଙ୍କର ଅକ୍ଷର ଗୁଡା କଣ ସେମିତି ଗୋଲ କରିକି ହଉ କି ଲାଇନ୍ ମାନେ ଗୋଟେ ଗାର ଟାଣିିକି ହଉ ଏଇ ସବୁ ସେମିତିଆ ଅକ୍ଷର ସବୁ ଆମ ଓଡିଆ ଅକ୍ଷର ନେଲେ କି ଇଂଲିଶ ଅକ୍ଷର ହଉ। ଏମାନେ ସବୁ ଏଇଭଳି। ଆମେ ଯଦି ତାଙ୍କୁ ଆଗୁଆଇ ଚିତ୍ର ଭିତ୍ର ଟିକେ ଅଭ୍ୟସ୍ତ କରିଥିବା ତାଙ୍କର ଅକ୍ଷର ଗୁଡାକୁ ବି ସେମିତି ଛଅ ହଁ ଅକ୍ଷର ଗୁଡା ସୁନ୍ଦର ହେଇଯିବ ଏଇଟା ମାନେ ବହି ମାନେ କଣ ଏଇଟା ମାନେ ନିଜେ ମହାତ୍ମା ଗାନ୍ଧୀ ଗୋଟେ ତାଙ୍କର ବିସ୍ ଶୟ ଥିଲା ମାନେ ତାଙ୍କ ଅକ୍ଷର ସୁନ୍ଦର ନୁହେଁ। ସିଏ ସବୁବେଳେ ଏଇ ସବୁ ମାନେ ଅକ୍ଷର କୁ ଅ ସମସ୍ତଙ୍କ ଅକ୍ଷର ଦେଖିଲେ ତାଙ୍କର ଇର୍ଷା ହୁଏ। ସେ ସବୁବେଳେ ଛୋଟ ବେଳୁ ଯେତେବେଳେ ଚେଷ୍ଟା କଲେନି ବଡ ହେଲା ପରେ ସେ ଦେଖିଲେ ସେତେବେଳେ ଗୋଟେ ହେଇଯାଇଥିଲେ ଲୟର ହେଇ ଯାଇଥିଲେ। ସେ କହିଲେ ଆଉ ମୋ ଏତେ ସୁନ୍ଦର ଅକ୍ଷର ଲୟରମାନଙ୍କର ହେଲେ ମୋ ଅକ୍ଷର ଏତେ ଖରାପ। ତାପରେ ସିଏ କଣ କଲେ ନା ଆ ମାନେ ସେ କହିଲେ ମୁଁ ଛୋଟବେଳେ କାହିଁକି ମୋ ଅକ୍ଷରକୁ ଆଉ ଟିକେ ସୁନ୍ଦର କରିଥିଲେ ହେଇଥାନ୍ତା। ଆମେ ମାନେ ଯଦି ଯୋଉ ଜିନିଷ ସ ଛଟବେଳେ ନ ହେଇଚ ଚି ସେଟା ଆଉ କଣ ବଡ ହେଲେ ଆଉ ହବ କି? ହେଇପାରିବନି। ତାପରେ ସେ ସେଇ କ ଥା ଭାବିକି ନିଜକୁ ମାନେ କହିଲେ ଆଉ ମୁଁ ଏଇ ଜିନିଷ କରିଥିଲେ ଭଲ ହେଇଥାନ୍ତା। ମାନେ ଛୋଟବେଳେ ଅନୁତାପ କରିବା ଅପେକ୍ଷା ମାନେ ବଡ ହେଲା ଅନୁତାପ କରିବା ପାଇଁ ଛୋଟବେଳେ ଆମେ ସେ ଜିନିଷଟା କରିବା ହଁ ଛୋଟ ହଁ ଆମେ ଯଦି ଦ ସିଏ ବି ସେଇ କଥା କହିଥିଲେ କି ଗୋଟେ ଅକ୍ଷର ଶିଖିବା ପୂର୍ବରୁ ପିଲାକୁ ଆଗେ କିଛି ଚିତ୍ର ଶିଖିବା ଦରକାର ଯାହା ଦ୍ଵାରା ତାର ଅକ୍ଷର ଟା ଆହୁରି ସୁନ୍ଦର ହବ। କେତେ ସୁନ୍ଦର ସୁନ୍ଦର ଅକ୍ଷର ପିଲା ମାନଙ୍କର ଅଛି। ଆଉ ଏଇଭଳି ଭାବରେ
ଏଇ ଏଇ ଯୋଉ ଏଇ ଯୋଉ ଛୋଟ ଛୁଆଙ୍କୁ ବାଡେଇଦେଲେ ରାଗ ଛୋଟ ଛୁଆ ଯୋଉ ରାଗି ଯାଉଚନ୍ତି ରାଗଟା କଣ ତମଠୁ ବଡ। ତାଙ୍କୁ ଧର ପାଠ ପଢା କଥା କହିଲେ ବାରମ୍ବାର ପାଠ ପଢା କଥା ଥା କହିଲେ ସେ ରାଗି ଯାଉଚନ୍ତି, ନାଇଁ ମୁଁ ପଢିବିନି ଅଉତୁଆ ପଢିକି ଆସିଲି।
ହଁ ଯେମତି ଆମକୁ ଖାଇବା ଟା ଭଲ ଲାଗୁନି। ମାନେ ସବୁଦିନ ଗୋଟେ ଜିନିଷ ଖାଇବାକୁ ଆମକୁ କଣ ଭଲ ଲାଗୁଚି କି? ଭଲ ଲାଗୁନି। ଆମେ ସବୁଦିନ ସବୁଦିନ ଅଲଗା ଅଲଗା ପ୍ରକାର ଖାଇବା ଖାଉଚେ। ଯଦି ଛୁଆଙ୍କୁ ସବୁଦିନ ସେଇ ପାଠ ପାଠ ଗୋଟେ ଜିନିଷ କୁ ହଁ ଗୋଟେ ଜିନିଷ ଦେଖେଇବା ସେ କଣ ଭଲ ପସନ୍ଦ କରିବେ ତାଙ୍କୁ ଯଦି ସେଇ ପାଠକୁ ଅଲଗା ଅଲଗା ଉପାୟରେ ପଢେଇବା ପୁଣି ଛୋଟ ଛୁଆ ନା ତାହେଲେ ତାଙ୍କୁ ଉଁ ମାନେ ପସନ୍ଦ ଲାଗିବ ସେ ଜିନିଷକୁ ସେ କରିବାକୁ ଇ ଚ୍ଛା କରିବେ।
ଅଁ ଏଇ ଆଗ ଯୋଉ ଏଇ ରାଗରୁ ଗୋଟେ ଅଛି ଯେ ମହାଭାରତରେ ଗୋଟେ ଅଛି ଉଁ ଯେ ଯେତ ଯେତେବେଳେ ପାଣ୍ଡବ କୌରବ ଯେତେବେଳେ ତାଙ୍କର ଉଁ ମାନେ ଉଁ ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିଲେ ତାଙ୍କର ଥିଲା କି ରାଗକୁ କେମିତି ଆମେ ଶାନ୍ତ କରିବା ତାଙ୍କୁ ମାନେ ଘୋଷିବା କ ତାଙ୍କୁ ଗୁରୁ ଦ୍ରୋଣ ଦେଇଥିଲେ ତାଙ୍କୁ ଯେ ରାଗ ଶାନ୍ତ କରିବା ଏଇ ଚାରିଟା ଶବ୍ଦ ଏତିକି ଏଇ ଶବ୍ଦଟା ତ ଘୋଷିକି ଆସିବ ସମସ୍ତେ ଘୋଷିକି ଗଲେ ଉଁ ପାଣ୍ଡବ ଗଲେ କୌରବ ମାନେ କିନ୍ତୁ ଯୁଧିଷ୍ଠିର ଗୋଟେ ମଣିଷ ସିଏ ଟୋଟାଲି ଘୋଷିଲେନି ଆ ତାପରଦିନ ଗଲେ ତାଙ୍କୁ ଯେତେବେଳେ ପଚରା ହେଲା ସିଏ ମନା କଲେ କହିଲେ ନାଇଁ ମୁଁ ଘୋଷିକି ଆସିନି ମୋର ମନେ ପଡିଲାନି କହିଲେ ସାମାନ୍ୟ ଗୋଟେ କଥା ଆମେ ରାଗ ଶାନ୍ତ କରିବା ରାଗିବା ନାହିଁ ଏଇ ଗୋ ଶବ୍ଦ ଟା ଆମେ କଣ ଘୋଷି ପାରିବାନି ଏମିତି ହେଇକି ଦଶ ଦଶ ଦିନ ବିତିଗଲା କିନ୍ତୁ ସେ ଘୁଷି ପାରିଲେନି କହିଲେ କି ନା ମୋର ହେଇନି ନା ଆମର ହେଇନି ଏମିତି ପ୍ର ତ୍ୟେକ ଦିନ କହିବେ ସମସ୍ତେ କହୁଛି ଆମେ ରାଗ ଶାନ୍ତ କରିବୁ ଏଇଟା ହଉଚି ଏତିକି ଗୋଟେ ୱାର୍ଡ କିନ୍ତୁ ଯୁଧିଷ୍ଟିର ମନା କଲେ କି ସେଇ ୱାଡ୍ ଟା ମୋର ମନ ହିଁ ରହୁନି ମନା କଲେ ମନା କଲେ ଯେତେବେଳେ ଫୁଣି ସେଠୁ ତାହା ପରଦିନ ହେଇଗଲେ ଲାଷ୍ଟକୁୁ ରାଗିକି ସେ ସବୁ ରାଗିକି ଦୋ ଦ୍ରୋଣ କଣ କଲେ ନା ତାଙ୍କୁ ଉଁ ଉତ୍ତପ୍ତ ଖରାରେ ଛିଡା କରେଇ ଦେଲେ ଯେ ଏତିକି ଜିନିଷ ଯଦି ତମ ଦ୍ୱାୟି ହଉନି ତମେ ଏତେ ବଡ ଯୋଦ୍ଧା କି ତମେ ଏଇ ଏତିକି ଜିନିଷ ଘୋଷି ପାରୁନ ତାହେଲେ ତମେ ଆଗକୁ କଣ କରିବ? ତାଙ୍କୁ ରାଗିକି ଉତ୍ତପ୍ତ ଖରାରେ ଛିଡା କରେଇଦେଲେ ତା ପରଦିନ ସେଠୁ ପୁଣି ଯେତେବେଳେ ତାଙ୍କ ଆଶ୍ରମକୁ ଗଲେ ସେ ଯେତେବେଳେ ତାଙ୍କୁ ଶିକ୍ଷା ଦେଲେ ସେତେବେଳେ ପୁଣି ସେ କଥାଟା ପଚାରିଲେ। ସେ ପୁଣି ମନା କଲେ ସେତଳେ ଶେଷକୁ ରାଗି କଣ ଦ୍ରୋଣ କଣ କଲେ ନା ଗୋଟେ ବାଡି ଆଣିକି ଯୁଧିଷ୍ଠିରଙ୍କୁ ବାଡ଼େଇବାକୁ ଲାଗିଲେ ସେମିତି ବାଡ଼େଇଲେ ବା ଡ଼େଇଲେ ବାଡେଇଲେ ଯୋଉ ପର୍ଯ୍ୟନ୍ତ ଦ୍ରୋଣ ମାନେ କହିନାହାନ୍ତି ଯେ ହଁ ମୋର ଘୋଷା ଟା ହେଇଯାଇଛି। କିନ୍ତୁ ଦ୍ରୋଣକୁ ନ କହିକି ବାରମ୍ବାର ହସିବାକୁ ଲାଗିଲେ ସିଏ ଉଁ ଆଁ ବାଡେଇବାରେ ଲାଗିଛନ୍ତି ଯୁଧିଷ୍ଠିର ହସିବାରେ ଲାଗିଛନ୍ତି ଦ୍ରୋଣ ଲାଷ୍ଟୁକୁ ରାଗ ଗିବେ ରାଗିକି ବାଡ଼ିକି ଫୋପାଡ଼ି ଦେଲେ କହିଲେ ତମ ଭଳି ଛାତ୍ରକୁ ମୁଁ ଆଉ କଣ କିଛି କହିପାରିବିନି କାରଣ ତମକୁ ମୁଁ ଏତେ ବାଡ଼ଉ ଚି ଏତେ ମୁଁ ଘୋଷା ଦେଲି ହେଲା ନା ହି କି ଏତେ ବାଡ଼େଇଲି ତାପରେ ବି ତମେ ହସୁଛ ଏ ହସର କାରଣ କଣ ସେ ଫୁଣି ଆଉଥରେ ହସିଲେ କିନ୍ତୁ କିଛି ଉତ୍ତର ଦେଲେନି। ଉଁ ସେ ଯୁଧିଷ୍ଠିର କି ଛି ଉତ୍ତର ଦେଲେନି ସମସ୍ତେ ଆଶର୍ଯ୍ୟ ଯେ ଯୁଧିଷ୍ଠିର କିଛି ଉତ୍ତର ଦଉ ନାହାଁନ୍ତି ଏତେ ମାଡ ଖାଇସାରିଲେଣି ତାପରେ ନ କାନ୍ଦିକି ସେ ହସୁଛନ୍ତି ସିଏ ସେଠୁ କହିଲେ ଗୁରୁଜୀ ଗୁରୁଜୀ ଆପଣ ଯୋଉ ମତେ ଦେଇଥିଲେ କି ରାଗ ଶାନ୍ତକର ରାଗିବ ନାହିଁ ଏଇ ଯୋଉ ଶବ୍ଦ ଟା ମୁଁ କହିବା ଅପେକ୍ଷା କାମରେ ଲଗେଇବାକୁ ଚେଷ୍ଟା କରୁଥିଲି ଆଉ ମୁଁ ସେତେ ଦିନି ହେଲାଣି ଯୋଉଟା କାମରେ ଲଗେଇ ପାରୁନଥିଲି ବୋଲି ମୁଁ କହୁଥିଲି କି ଏଇଟା ମୁଁ ହେଇ ନାଇଁ କି ମୋର ମନ ନାହିଁ କିନ୍ତୁ ଆଜି ମୁଁ କାମରେ ଲଗ୍ ଗେଇଦେଲି ଆଉ ମୋର ସେଇଟା ମନେ ନାହିଁ କିପରି କାମରେ ଲଗେଇଲୁ ନା ମୁଁ ଆପଣଙ୍କୁ କହିବିି ପୁରା ମୁଁ ଯେତେବେଳେ ଆପଣଙ୍କୁ କହିଲି ସେ କହୁଛନ୍ତି ଆମେ ଯେ ମୁଁ ଯେ ଯେତେବେଳେ ଆପଣଙ୍କୁ କହିଲି ଯେ ମୋର ହେଇନି ଆପଣ ରାଗରେ ମୋତେ ବାଡ଼େଇଲେ ମୋତେ ଯେତେଳେେ ବା ମୋତ ଯେତେବେଳେ ବାଡେଇଲେ ମତେ ସେଟା କଷ୍ଟ ହେଲା କିନ୍ତୁ ମୁଁ କାନ୍ଦିଲିନି କି ମୁଁ ରାଗିଲିନି ବରଂ ମୁଁ ସେ ରାଗକୁ ହଁ ମାନେ ନିଜ ଭିତରେ ସ୍ ଏ ସମାହିତ କରିଦେଲି ଆଉ ମୁଁ ସେକୁ ସେଥିରେ ହସିବାକୁ ଲାଗିଲି। ସେଇଟା ହଉଛି ମୋର ମାନେ ମୁଁ ସେ ରାଗକୁ ବାହାରକୁ ବାହାର କରିବାକୁ ଦେଲିନି। ମୁଁ ତାକୁ ଓ ଶାନ୍ତ ମନରେ ତାର ସାମ୍ନା କଲି। ମୁଁ ଏଇଗୋଟା କରିବାକୁ ଚା ଚାହୁଁଥିଲି, ଦ୍ରୋଣଶେରକୁ ଖୁସି ହେଇଗଲେ ତାଙ୍କୁ କୋଳେଇ ନେଲେ। କହିଲେ ଯେତ୍ ମୁଁଁ ଉଁ, କହିଲେ ମୁଁ ସ-ଭାବୁଥିଲି ଯେ ତୋମେ ତ ଏ ତେ ବଡ ଯୋଦ୍ଧା ଏତିକି କଥା କେମିତି ମନେ ରଖି ପାରୁନଥିଲ। କିନ୍ତୁ ତୋମେ ଦେ ଏକୁ କାମରେ ଲଗେଇବା ପାଇଁ ସେ ଜିନିଷ ମୋ ଆଗରେ ମୋତେ ମନା କରୁଥିଲ। ମୋର ସେଇଟା ଭୁଲ ଧାରଣା ଥିଲା, ମୁଁ ଜାଣି ପାରିନଥିଲି। ତାଙ୍କୁ ଖୁସିରେ କୋଳେଇ ନେଲେ। କହିଲେ ଏହି ହଉଛି ପ୍ରକୃତରେ ଶିଷ୍ୟ। ଯିଏ ନିଜର ରାଗ ନିଜର କ୍ରୋଧକୁ କିପରି ଶାନ୍ତ କରିବ ତାର ପ୍ରୟାସ କରିବାକୁ ଚେଷ୍ଟା କରିଛି। କିନ୍ତୁ ତୋମେ ମାନେ ସବୁ ଆସି କହିଲ କି ହଁ ରାଗ ଖାଲି ପା ଟ୍ରିଏ ଆମେ କହିଦେବା ଯେ ରାଗ ଆମର ଶାନ୍ତ ହେଇଗଲା। କିନ୍ତୁ ଆମେ ଯଦି କାମ ଦ୍ଵାରା ନା ଆମେ ଯଦି ଆମ କାମ ଦ୍ଵାରା ଆମେ ଜାଣିବା ଯେ ରାଗ ଟା ଶାନ୍ତ ହେଇଗଲା ସେଇଟା ଠିକ। ଆମେ ଖାଲି ଆମେ କହିବା ହଁ ଆମେ ରାଗିନେ। ତ କିନ୍ତୁ ମନରେ ରାଗ ଥିବ ଆମ ଭିତର ଭି ତରେ ଜଳି ଯାଉଥିବା ରାଗରେ କ୍ରୋଧରେ ପୁରା ମାନେ ଉତ୍ତପ୍ ତ ହଉଥୁବା। କିନ୍ତୁ ଆମେ ବାହାରେ କହୁଥୁବା ଆମେ ରାଗିନେ ସେଇଟା ସେଇଟା ହଉଛି ଭୁଲୁ। କାରଣ ନିଜର ତ କ୍ଷତି ହବ ଅନ୍ୟର ବି କ୍ଷତି ହବ। ତଣୁ ସିଏ ଯଦି କାମରେ ଲଗେଇଦେଲେ ସିଏ ହସି ହସି ସେ ଜିନିଷ ସେଟାକୁ ସାମ୍ନା କରିଦେଲେ।
ଆଜ୍ଞା, ଆଜ୍ଞା।
ଏଇଟା ହଉଛି ଗଁ, ଇଏ ଏମିତି ଆଉ କ୍ରୋଧ ଶାନ୍ତ ରଖିବା ସବୁବେଳେ ମନରେ କିଛି
ସବୁ ଜିନିଷ ହେଇପାରିବ ତାପରେ ସେ ଆମକୁ ଶିକ୍ଷା ଦେଲେ କି
ରାଗ ଦ୍ଵାରା ସବୁ ଜିନିଷ ଖରାପ ହେଇଯାଏ। ଆମେ ରାଗି ଯିବା ଦେଖିବ ଯେକୌଣସି କାମ ମାନେ ଭଲ ହବା ଜାଗାରେ ବିଗିଡ଼ି ଯିବ। କିନ୍ତୁ ଆମେ ଯଦି ସେଇ ଜିନିଷଟାକୁ ଶାନ୍ତ ମନରେ ହଉ କି ହେଇଚି ତ କିଛି ନାହିଁ, ଆସ୍ତେ ଆସ୍ତେ କରିବା ହବ, ସେ ଜିନିଷଟା ଯେତେବେଳେ ଆମେ ସେଇ ଜିନିଷ ଟା ସେ ଇଏରେ କରିବା ସେ ସବୁ ଜିନିଷ ଠିକ ହବ। କିନ୍ତୁ ଆମେ ଏ ଆମେ ରାଗିଯିବା ବହୁ ତୁ ମାନେ ରାଗିକି ତରତର ହେଇ ଏଇଟାକୁ ସର ଦବା ସେମିତି କରିବା ସବୁ ଜିନିଷ ବିଗାଡ଼ିବା ବଦଳରେ କେବେ କ-ସଜାଡି ହୁଏନି। ଏଥିପାଇଁ ସବୁବେଳେ କୁହାଯାଏ ରାଗ ସବୁବେଳେ ନିଜ ଆୟତରେ ରଖ। ଯେମିତି କାହାର କ୍ଷତି କରିବନି।
ଖୁସି
ଆଜ୍ଞା, ଆଜ୍ଞା, ଆଜ୍ଞା, ରଖୁଛି ନମସ୍କାର।